। ହ୍ୟାଲୋ ହ୍ୟାଲୋ ନମସ୍କାର ଆଜ୍ଞା ନମସ୍କାର।
ହଁ ନମସ୍କାର। ତମ ଘର କୋଉଠି? ଘର ଏଇ ସାହିରେ ତ ଆଉ। ଜାଗା କଣ ଏଇ ବଜାର ମାର୍କେଟରେ ଆମେ ରହୁଛୁ ଆଉ। ହଁ ଯିବ ବୁଲିବାକୁ କିଛି କିଛି ନାହିଁ ଅସୁବିଧା ନାହିଁ, କିଛି ଯିବ ବୁଲିବାକୁ। ଆଉ ସିଆଡେ ଅ କଣ ଅଜା ଖାଇ ପିଇ ସାଇଲଣି ସବୁ, ନା ନାହିଁ? ଖାଇପି ସାରିଲଣି ତ, ଆଉ କଣ ସକାଳୁ ଖାଇଥିଲ ଆଜି?
ଆଜି ସକାଳୁ ସବୁ ଖିଆ ହେଇଥିଲା ସବୁ କଣ କହିଲ ଚୁଡା ସବୁ ଯାକ କଣ କହିଲ, ବର୍ଷା ରେସବୁ ତିନ୍ତା ହେଇକି ହେଲା। ସବୁ ତା ଦେହରେ ସବୁ ଆଉ ତା ଦେହରେ ସବୁ ମିଶା ହେଇଥିଲା କଣ କହିଲ, ଗୁଡ ଆଉ ବଜୁରୀ ଗୋଡ଼ି, ଏମିତି ସବୁ ଦୁନିଆ ଜିନିଷ ସବୁ ମିଶା ହେଇକି
ଯା ହଉ ଭଲ ଜିନିଷ ଖାଇଛ ଚୁଡା ଖାଉଛ ଭଲ
ଚୁଡା, ବଜୁରି, ଗୋଡ଼ି, ସିମେଣ୍ଟ
ଚୁଡ଼ା ଟା ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ। ଆଜି କାଲି ଯୋଉ କେମିକାଲ ଜିନିଷ ସବୁ ତେଲ ଭାଜି ଜିନିଷ ଗୁରା ଖାଉଛନ୍ତି ଲୋକ ସ୍ୱାସ୍ଥ୍ୟ ବିଶେଷ କରି ଖରାପ କରୁଛି, ଆମେ ତ ଜାଣୁନୁ। ତେଲ ବିଶେଷ ପ୍ରକାର ଯୋଉ ମାର୍କେଟ ଯୋଉ ଭେଜାଲ ତେଲ ଆସୁଛି ମାର୍କେଟକୁ ସେ ସେଇ ତେଲରେ ଗୁଡ଼ିଆ ମାନେ ଛାଣିକିନା କରିଦଉଛନ୍ତି ଖାଇବା। ସେଥିରେ ସ୍ୱାସ୍ଥ୍ୟ ବହୁତ, ଏବେ ରୋଗ ହେଇଯାଉଛି ସେ ତେଲରେ। ଆମେ କିନ୍ତୁ ସେ ଜିନିଷ ନ ଖାଇକି ବ୍ରେଡ ଖାଇବା। କିବା ରୁଟି ଖାଇବା, ସନ୍ ନାଇଁ ସାଧା ପ୍ଲେଟ ଖାଇବା। ସାଦା ବ୍ରେଡ। ଏଇ ଯୋଉ ମଇଦା ପାଇଁ ତ, ଆଜ୍ଞା ଆଜ୍ଞା।
ଫ୍ରୋଜେନ ଫ୍ରୋଜେନ ଫୁଡ ଅର୍ଥ ସେ ବହୁ ଦି ବହୁତ ଦିନ ଆଗରୁ ତିଆରି ହେଇ ସେ ଆସିଛି।
ହଁ ହଁ। ହଁ। ହଁ।
ମାନେ କଥାରେ ଅଛି ଖାଇବାର ମାନେ ରୋଷେଇ ହବାର ତିନି ଘଣ୍ଟା ପର୍ଯ୍ୟନ୍ତ ଆମେ ଖାଇପାରିବା, ବୁଝିପାରିଲ? ବୁଝିପାରିଲ, ଆଉ ଆଉ
ଆଜ୍ଞା। ଆଜ୍ଞା ଆଜ୍ଞା। ଆଜ୍ଞା।
ତାପରେ ସେଇଠୁ କଣ ହେଇଛି ନା ତା ମାନେ ତାପରେ ବିଭିନ୍ନ ପ୍ରକାର ଖାଦ୍ୟ ସବୁ ଅଛି, ଚିକେନ ଟା ଆମର ଚିକେନ୍ ଆମେ ଯୋଉ ଖାଉଚେ, ତାକୁ ଟୋଟାଲ ସ୍କିପ୍ କରିବାକୁ ପଡିବ ଟୋ
ହଁ। ସେରା ଖାଇବା କଥା ନୁହଁ। ହଁ। ହଁ ହଁ ହଁ।
ଲାଗେ ତାକୁ ମାସେ ମାନେ ମାସେ ବି ଲାଗେନି। ମାତ୍ର ସ-ସତେଇଶ ଅଠେଇଶ ଦିନରେ ସିଏ ମେଚୁଅର ହେଇଯାଏ, ବଢିଯାଏ। କିନ୍ତୁ ଗୁଟେ ଦେଶୀ କୁକୁଡାକୁ ବଢିଆ କୁ ହେଲେ ମି-ମି଼-ମିନିମମ ଛଅ ମାସେ। ଆଉ ଦେଶୀ କୁକୁଡାକୁ ଆପଣ ଯଦି ରୋଡ ରେ ଛାଡି ଆପଣ ତାକୁ ଧରି ପାରିବେନି। ବୁଝିପାରିଲ, ରୋ-ରୋଡ ରେ ଛାଡିଲେ ଆପଣ ତାକୁ ଧରି ପାରିବନି କିନ୍ତୁ ବ-ବ-ବ୍ରଏଲର୍ କୁକୁଡ଼ାକୁ ସେ ମାନେ ବଏଲର କୁକୁଡା ଉଠି ପାରେନି। ବୁଝିପାରିଲ ବ୍ରଏଲର କୁକୁଡ଼ା ସେ ଚାଲି ପାରେନି। ହେଇଯିବ ତାକୁ ଆପଣ ସେଇ ଗୋଟେ ଜାଗାରେ ପଡିକି ରହିବ ତା ରୁମ ଫୁମ ସବୁ ଛାଡି ତ ଯିବ ବୁଝିପାରିଲ? ଆଉ ସେ ଜିନିଷଟା କଣ ହେଇଛି କଣ ନା ଆମର ବଡି ଏସବୁ ଆମେ ଯୋଉ ଧର ଆମକୁ ଥଣ୍ଡା ଜର ହେଲା ଆମ ଯୋଉ ମେଡିସିନ ଯଉ ଖାଉଛୁ ସିଏ ବ୍ରଏଲର ଚିକେନ ଆମେ ଯଉ କଂଟିନୁୱେ ଖାଉଥିବା ଆମେ ସେଇ କିଛି କାମ କରେନି ଆମ ଦେହରେ ବୁଝିପାଇଲ ମାନେ କାହିଁକି କହିଲ? ପ୍ରତିଦିନ ଆମେ ସବୁ ସେ ଚିକେନ ମାନେ ପ୍ରତିଦିନ ହଉ ଆମେ ସେ ସ୍ଲୋ ପଇଜ ମାଂଷ ହ ନ ହଉ। ବୁଝିପାରିଲ ସବୁ କେମିକାଲ ଜିନିଷ ଆମେ ସବୁ ନହଉ। ସେ ସେ ଯୋଗୁ ଆମ ସେଇରେ ଯୋଉ ଥଣ୍ଡା ଜର ମେଡିସିନ ଏଇସବୁ ଗୋଟେ କେମିକାଲ ନା
ହଁ ହଁ ସିଏ ଜିନିଷ ହଉଛି କଣ? ଆଗେ ଏଇ ଯୋଉ ସ୍ୱାସ୍ଥ୍ୟ ଖରାପ ହଉଥିଲା ଆଗେ ଲୋକମାନେ କଣ କରୁଥିଲେ ଦେଶୀ ଚିକିତ୍ସା ସବୁ କରୁଥିଲେ ଏବେ ତ ମେଡିସିନ ଆଗେ କଣ ମେଡ଼ିସିନ ମେଡ଼ିସିନ ଥିଲା ମେଡ଼ିସିନ ନ ଥିଲା। ବିଭିନ୍ନ ପ୍ରକାର ଚେରମୂଳି ବ୍ୟବହାର କରୁଥିଲେ। ସେତେବେଳେ ଦେଖ ବିଭିନ୍ନ ପ୍ରକାର ଚେରମୂଳିରେ ଯାହା କିଛି ହଉଥିଲା ଆମେ ସେତେବେଳେ ଲୋକ ସୁସ୍ଥ ରହୁଥିଲେ। ଏବେ ସବୁ ମେଡିସିନ ଖାଇକି ତାପରେ ତାପରେ ରୋଗ ରୋଗ ବିଭିନ୍ନ ପ୍ରକାର ରୋଗ ବୁଲି ଯାଉଛି। ତାପରେ ଆମେ ସେଇଟାକୁ ଦେଖୁନୁ ଆମେ ଯଦି ଜାଣିବା ନାଇଁ ଏ ମେଡିସିନ ଖାଇବା ଦ୍ଵାରା ଏଲୋପାଥି ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହଉଛି। ଆମେ ଚିକିତ୍ସା କରିବା କଣ ନା ଏଇ ଚେରମୂଳି ବିଭିନ୍ନ ପ୍ରକାର ଚେରମୂଳି ଖାଇକି ତାପରେ ଜାଣିବା ଦରକାର କଣ ନା କାହିଁକି ଆମେ ଚେରମୂଳି ଖାଉଛୁ? ନା ଚେରମୂଳି ଖାଇଲେ ଆମ ସ୍ୱାସ୍ଥ୍ୟ ପ୍ରତି ଇନଫେକ୍ସନ ହବନି। ସେଇଟା ଠିକ ନା ନାଇଁ? ଆଉ ଆଗେ କଣ ଏଗୁଡା ଯୋଉ ଆମର ଏଲୋପାଥିକ ମେଡିସିନ ଥିଲା ଏଲୋପାତିକ ନଥିଲା ଆଗେ ଚେରମୂଳି ଥିଲା। ଆୟୁର୍ବେଦିକ ର ତାପରେ ହୋମିଓପାତିକ ବି
କିନ୍ତୁ ଆମେ ଜାଣିବା ଦରକାର ଗୋଟେ କଥା ତା ମଧ୍ୟରେ ବି କେତେ ବୃକ୍ଷ ରହୁଛି? ଏବେ ବି ସେ ବୃକ୍ଷ ଅଛି ଯାହା ଫଳରେ କି କି ଆମେ ଝାଡ଼ା ହଉଛୁ। ଝାଡା ହେଲେ ଗୋଟେ ବାଘୁଆରୀ ପତ୍ର ଅଛି। ଗଙ୍ଗଶିଉଳି ଗଙ୍ଗଶିଉଳି ପତ୍ର ଅଛି। ତାକୁ ବାଟିକି ଯଦି ଇ ଖାଇବେ ଝାଡା ତୁରନ୍ତ ଭଲ ହେଇ କିନ୍ତୁ ଶରୀର ଉପରେ କିଛି ଇଫେକ୍ଟ ପଡିବନି। ଏବେ ଯୋଉ ଥଣ୍ଡା ହଉଛି କାଶ ହଉଛି ସାଧାରଣତଃ ପିଜୁଳି ରସ ଯଉ ପତ୍ର କଢର ରସ ତାକୁ ଖାଇବେ।
ଯେମିତି
ସବୁଠୁ ଭଲ ହବ। କାହିଁକି ନା ତା ଦେହରେ କଷା ଅଂଶ ଟା ରହୁଛି। କଷା ଅଂଶ ରହିବା ଦ୍ଵାରା ସେ ଝାଡା ଟାକୁ କଭର କରେ। ମାନେ କଠିନ କରିଦିଏ ଶୁଖେଇ ଦିଏ। କିନ୍ତୁ ଆମେ କିଛି ବୁଝୁନୁ ଯେ ସେ ସେ ପତ୍ର କାହିଁକି ଆଣିବ ସେ ତୋଳିବ କାହିଁକି ତାକୁ ବାଟିବ ତାକୁ ଛେଚିବ
ଆମେ ବି
ପ୍ରାୟତଃ ବିରକ୍ତ ଲାଗେ। ଯେ ଯିବା ମାର୍କେଟ ରୁ ଗୋଟେ ମେଡିସିନ କିଣିବା ଖାଇଦବା। କିନ୍ତୁ ଆମେ ଚିନ୍ତା କରୁନୁ ଯେ କିଣି ଆଣିକି ଖାଇଦବା ଦ୍ଵାରା ଆମ ଦେହରେ କେତେ ପ୍ରଭାବ କୁପ୍ରଭାବ ପଡୁଛି।
ଆମେ ଚିନ୍ତା କରୁନୁ। ଆମେ ଯଦି ସେଇ ଗୋଟାକୁ ଚିନ୍ତା କରିବା। ଯେ ଏ ଜିନିଷ ଖାଇବା ଦ୍ଵାରା ଆମ ସ୍ୱାସ୍ଥ୍ୟରେ କୁ ପ୍ରଭାବ ପଡୁଛି। ଆମେ ଯଦି ସଚେତନ ହବା, ଆମ ଦେଖା ଦେଖି ଅନ୍ୟ ଲୋକମାନେ ବି ସଚେତନ ହେଇପାରିବେ ସେଇଟା କିନ୍ତୁ ଆମର ଆରମ୍ଭ କରିବା ଦରକାର। ଏଇଟାକୁ କଲେ ସମସ୍ତେ ବୁଝିଯିବେ ନାଇଁ ପ୍ରକୃତରେ ଏ ଜିନିଷ ଖାଇ ଦ୍ଵାରା ଆମ ସ୍ୱାସ୍ଥ୍ୟରେ ଖରାପ ପ୍ରଭାବ ପଡୁଛି। କିନ୍ତୁ ତା ଭିତରେ ବି ରହୁଛି କଣ। ମେଡ଼ିସିନ ତ ମେଡ଼ିସିନ ଆମେ ଖାଦ୍ୟ ପଦାର୍ଥ ଉପରେ ଟିକେ ଧ୍ୟାନ୍ ଦେବା ଦରକାରେ। କାହିଁକି ନା ଖାଦ୍ୟ ପଦାର୍ଥରେ ତାହା ସବୁ ରହୁଚି। ଆମେ ଅନ୍ୟ ଜିନିଷ ଅପେକ୍ଷା କୋଳଥ ଡାଲି କୋଳଥ ଡାଲି ଖାଇବା କାହିଁକି ନା ଆମେ ତାକୁ ବିଲରେ ଚାଷ କରୁଚୁ। କୋଳଥ ସେଇଟା ଆମେ ଖାଇବା ଦ୍ୱାରା କାହିଁ ନା ସେଥେରେ ଆମେ ସାର ଦବା ନାଇଁ। କୋଳଥ ଡାଲି ଉତ୍ପନ କରିକି ସାର ଟା ନଦେଲେ ଚାଷୀ ନେଇଯିବେ। ନାଇଁ ଚାଷୀ ସ ହବନି କାହିଁକି ହବ। ନିଶ୍ଚିତ ହବ। ଆମେ କମ୍ପୋଷ୍ଟ ଖତ ତିଆରି କରିକି ଦବା। ଆମେ ସାର ପକେଇ ଦେଇେ ଖାଇଲେ
ସିଏ ସବୁ ଜିନିଷ ଆଜିକାଲି ଭେଜାଲ ହେଇଗଲାଣି। ତମେ ଯେତେ ଯାହା କର କିଛି ଲାଭ ନାହିଁ। ବୁଝିପାରୁଚି।
ଆମେ ଚେଷ୍ଟା କରିବା ନା ସେଇଟାକୁ କେମିତି ବଦଳଇବା ପାଇଁ ଆମେ ଯଦି ଏ ଜିନିଷଟା ନ ବଦଲେଇବା ସମସ୍ତେ ଆମେ ସମସ୍ତେ ସାର ପକଉଛନ୍ତି, ଆମେ ସାର ପକେଇଦବା। ଲାଭ କଣ ପାଇବା। କିନ୍ତୁ ଆମେ ଆଗେ ନିଜେ ସଚେତନ ହବା ଦରକାର। ସଚେତନ ଆମେ ନିଜେ ହବା। ଅନ୍ୟକୁ ସଚେତନ କରଇବା ଆମେ ସାର ପକାଇବା ନାଇଁ, ଆମେ କମ୍ପୋଷ୍ଟ ଖତ ତିଆରି କରିବା। ବିଲରେ ପକେଇବା ବିଲ ଯେତେବେଳେ ଉର୍ବରତା ହବ ଏଇ ବର୍ଷା ସିଜ । ଆମେ ସେଇ ସମୟରେ ନେଇକି ଖତ, କମ୍ପୋଷ୍ଟ ଖତ, ଅଳିଆ ଆବର୍ଜନା ଯାହା ହେଲା ଗୋଟେ ଖାତ ଖୋଳିଦବା, ଖାତ ଖୋଳିକି ସେଇଠାରେ ଗଦେଇବା। ବର୍ଷ କର ଖାତ ପୂର୍ଣ୍ଣ ହବା ପାଇଁକା ଆହୁରି ସମୟ ଲାଗିବ। କିନ୍ତୁ ଟିକେ ଆମୁକୁ ଧୈର୍ଯ୍ୟ ଧରିବାକୁ ଧ ପଡିବ କିନ୍ତୁ ଆମେ ତର୍ ତର୍ ହବାନି।
ପତଟା ଏ ଥିଲେ ସିନା ସେଇଟା ସରିଲା ପରେ ସେଇଟା ଯେତେବେଳେ ଆମେ ଦେଖୁ କଷ୍ଟଟା ହେଲା କ ସେଇ ସମୟରେ ଆମେ ଦଗକୁ
ଉର୍ବର କରିବା।
କେମିତି ଗୋଟେ
କମନ କରିବା ବିଲରେ ସେହି ସମୟ ନେଇକି ଖତ ଟାକୁ ବିଲରେ ପକେଇଦବା ବିଲରେ ପକେଇକି ସେ ମାଟି ଟାକୁ ମିକ୍ସ କରିଦବା ମାନେ ଉର୍ବର କରିଦବା ଉର୍ବର କରିଦବା ପରେ ତାପରେ ଯଦି ଆମେ ମଞ୍ଜି ପକ ପ ପେଇବା ଗଛ ମୁଁ ପୁଣି କବା ଧାନ ବିଲ ହଉ କିବା କୋଳଥ ହଉ ବିରି ହଉ ମୁଗ ହଉ ଯେକୌଣସି ପନିପରିବା କରିବା ସେତେବେଳକୁ ବିଲ ଟା ଉର୍ବର ହେଇଯାଇଥିବ ସେତେବେଳେ ଆମକୁ ଆଉ ଚିନ୍ତା କରିବାକୁ ପଡ଼ିବନି ସେଟା ଠିକ ନା ନହିଁ। ଆଚ୍ଛା ଆଚ୍ଛା ଆପଣ
ହଉ ଠିକ ଅଛି ହଁ ହଁ ହଁ।